ହ୍ୟାଲୋ ଭାଇ ପ୍ରଣାମ।
ହଁ ଭାଇ ନମସ୍କାର।
ନମସ୍କାର ଭାଇ ଆଉ ଭଲ ଅଛନ୍ତି। ଅଛି ଭାଇ ଅଛି ଏ ଏପଟେ ଆସିଛି। ହୁଁ ହୁଁ ହଁ ଆଉ। କଣ କହୁଥିଲି କଣ କରୁଛନ୍ତି? ଆସିଛି ଭାଇ ମୋ ମନପସନ୍ଦର କ୍ରିକେଟ ମ୍ୟାଚ ଭାଇ ମନେ ଖେଳୁଛନ୍ତି। ତ ଏଇ ଗୋଟେ ଗାଁରୁ ଆସିଛନ୍ତି ତାଙ୍କ ସହିତ ଖେଳୁଛନ୍ତି ତ ସେଇଥିପାଇଁ ମୁଁ ସେଇ ମୋ ମନ ପସନ୍ଦ କ୍ରିକେଟ ଖେଳଟା ଦେଖି ଆସିଛି ଭାଇମାନାନଙ୍କୁ ଉତ୍ସାହ କରିବା ପାଇଁ।
ଠିକ ଅଛି ତାହେଲେ ମୁଁ ଏଇ ଏବେ କଣ କିଏ ଗଢୁଛି ଆଉ ପାଠ ପଢୁଥିଲି ତ ଏବେ ଟିକେ ଗଢୁଛି ଆଉ।
ହଁ ହୋ ହ ହଉ ହଉ ହଉ। ଆଉ ଆପଣଙ୍କ ଆଡେ ପାଣିପାଗର ସ୍ଥିତି କେମିତି?
ଏବେ ଆଜି ସକାଳରୁ ତ ମେଘୁଆ କରିକି ରଖିଛି। ବର୍ଷା ଏମିତି ଝିପିଝିପି ହଉଛି କିନ୍ତୁ ଜୋର ରେ ହଉନାହିଁ। ଜୋରରେ ଟିକେ ହେଲେ ସିନା ପାଗଟା ଟିକେ ଥଣ୍ଡା ଲାଗନ୍ତା। ଏମିତିରେ କଣ ଖାଲି ଏଇ ମେଘୁଆ ହେଇକି ରହିଲେ ଗରମ। ଗୁଳିମୂଳି ରହୁଛି ଆଉ।
ହଁ ତ ଥଣ୍ଡା ଲାଗିଲେ ହଁ। ହଁ ହଁ ହଁ। ହଁ ଆମର ବି ସେମିତି କରିଛି ଏବେ କାଇଁ ସନ୍ଧ୍ୟାବେଳ ସାରା ଏମିତି ସାରା ମେଘୁଆ ହେଇଥିଲା ଦିନ ସାରା ମେଘୁ ହେଇଥିଲା ଏବେ ଟିକେ ପାଗ ଇ ହଉ କ୍ଲିୟର କରିଛି ତ ଏବେ ସୂର୍ଯ୍ୟ ଦେଖା ଯାଉଛନ୍ତି
ତାହେଲେ ବର୍ଷା ବର୍ଷେ ହେଇନି କି?
ବର୍ଷା ହେଇଛି କମ ହେଇଛି ଆଉ ପୁରା ଜରିଆ ତ ନହିଁ ଏମିତି
ତ ସେଇଥିପାଇଁ ତ ସେଥିପାଇଁ ଆପଣଙ୍କର ପଡିଆ ମଧ୍ୟ ଭଲ ଥିବ ଆଉ
ହଁ ହଁ ସେଇଥିପାଇଁ ଭାଇ ମାନେ ସେଇ ଇଏଟା ଖେଳଟାକୁ ଆୟୋଜନ କରିଛନ୍ତି ଆଉ ହୁଁ ହୁଁ। ଆଉ କଣ ଖାଇଥିଲେ ନାଇଁ ନାଇଁ ଆମର ଏଇଟା ବଡ ବଡ ବଡ ହଁ ବଡ ପଡିଆଟେ। ହଁ ବଡ ପଡିଆରେ ଖେଳୁଛନ୍ତି ବଡ ଇଏ।
ଆପଣ ଖେଳୁନାହାନ୍ତି କି ଆପଣ ଖାଲି ଉତ୍ସାହିତ କରିବାକୁ ଆସିଛନ୍ତି।
ହଁ ମୁଁ ଉତ୍ସାହିତ କରିବା ପାଇଁ ଆସିଛି। ମୋର ଟିକେ ଗୋଡ ମାଡ ହେଇଯାଇଛି ତ ଭାଇ ମାନଙ୍କୁ ଉତ୍ସାହିତ କରିବାକୁ ଆସିଛି ଆଉ।
ଓହୋ
ଖେଳୁ ଖେଳୁଥିଲା ବେଳେ ହିଁ ପଡିଯାଇଛି ତ ମୁଁ ଖେଳି ପାରୁନାହିଁ ଆଉ ଭାଇ
ଓହୋ ହୋ
କରିବା ପାଇଁ ଆସିଛି ଭାଇମାନେ ଖେଳୁଛନ୍ତି।
ଆଘାତ ଗସ୍ତ ହେଇଛନ୍ତି ଠିକ ଅଛି ଆଗକୁ ଦେଖିଚାଇକି
ଗହିରେ ଆଘାତ ହେଇଯାଇଛି ହଁ ଭାଇ ହଁ।
ଆ ଦେଖି ଚାହିଁକି ଖେଳିବେ। ନିଜ ଦେହକୁ ଦେଖିକି ନିଜ ସାବଧାନ ସହିତ ଖେଳିବେ। ତାହେଲେ ଏମିତି ଆଘାତ ପ୍ରାପ୍ତ ହେବେନି।
ଆଜ୍ଞା ଭାଇ।
ଖାଇବା ପିଇବା କି କଣ ହେଇଛି ଆଜି?
ଭାଇ।
ଖାଇବା ପିଇବା କଣ ହେଇଛି ଭାଇ?
ଆଜି ଆଜି ପାଗ ଦେଖିକି ଆଜି ପାଗ ଦେଖିକି ତ ଶୁଖିଲା କରିଥିଲି ଶୁଖିଲା କୁ ଡାଲି ଆଳୁ ଭଜା ହେଇଥିଲା ଆଉ। ଭାବୁଛିି ସନ୍ଧ୍ୟା ବେଳୁ ଭାଇ ତାଙ୍କର ଏଇ ଖିଅକୁ ଧରିଲେ ଯିବୁ ଟଫିନ୍ କରିକି ଯିବୁ ଜଳଖିଆ ଖାଇକି। ଯିବୁ ଭାବୁଛୁ ରୁମ କୁ ଆଉ।
ଓହ ତାହେଲେ ଆପଣ କଣ ବାହାରେ ରହୁଛନ୍ତି ଘରଠୁ ଦୂରରେ ନା କଣ?
ହଁ ଘରୁ ଦୂରରେ ଅଛି ଭାଇ।
ଓ ନାଇ ନାଇଁ ମୁଁ କହୁଛି ଆପଣ କଣ ପଢାପଢି କରୁଛନ୍ତି ନା
ହଁ ଭାଇ ପଢାପଢି ହିଁ କରୁଛି ପଢାପଢି ହିଁ କରୁଛି।
ସେଇ ସାଙ୍ଗ ମାନସ। ହଁ ସାଙ୍ଗମାନଙ୍କ ସହିତ ମିଳିମିଶି ନା ହ
ତିନି ସରି ମୁଁ ଏମିତି ଘର ଭଡା ରେ ଅଛି ଆଉ ଗଲା
ହଉ।
ଶୁଭୁଚି ଆଜ୍ଞା କଥା?
ତାହେଲେ ଏକଲା ରହୁଛନ୍ତି ନା କଣ ହଁ ହଁ ମୁଁ ଶୁଣୁଛି ବା ମୋ କଥା ଶୁଣଛି ନା ନାଇଁ ଆପଣଙ୍କୁ?
ହଁ ହଁ ଶୁଭୁଛି ଶୁଭୁଛି ଶୁଭୁଛି ନେଟୱାର୍ ଟିକେ ସମସ୍ୟା ରହୁଛି ତ ଏପଟେ ତେଣୁକରି।
ହଁ ମତେ ବି କ୍ଲିୟର ଶୁଭୁଛି ଦି ଥର ରିପିଟ କରନ୍ତୁନି।
ହଁ ଭାଇ ଠିକ୍ ଅଛି ଭାଇ।
ହାଲୋ।
ହଁ ଭାଇ ହଁ ଠିକ ଅଛି ଭାଇ।
ରୋଷେଇ ବାସ ଆପଣ କେମିତି କଣ କରୁଛନ୍ତି ନି
ହଁ ରୋଷେଇ ହଁ ନିଜେ ରୋଷେଇ କରୁଛି ହଁ ନିଜେ ନିଜେ ରୋଷେଇ। ରୋଷେଇ କରୁଚି ନିଜେ ରୋଷେଇ କରୁଚି।
ଦୁଇଥର କୁହନ୍ତୁନି ମତେ ଠିକ ଶୁଭୁଚି।
ହଁ ଭାଇ ଠିକ୍ ଅଛି।
ହାଲୋ ଭାଇ ଗୋଟେ ଥର କୁହନ୍ତୁ ମତେ ସୁୁଭୁଛି।
ହଁ ହଁ ହଁ ହଉ।
ଆ ପୁ ଆପଣଙ୍କ ଏ ଉଁ ଏରିଆରେ ସେଇ ଜାଗାରେ। ଘର ଭଡା କେତେ ଟଙ୍କା ନଉଛନ୍ତି ପ୍ରାୟ।
ଏଇଠେ ପ୍ରାୟତ ଦି ହଜାର ରୁ ଅଧିକା ହିଁ। ଦି ହଜାର ରୁ କମ ଘର ଭଡା କାହିଁ କୋଉଠି ଉଁ। ନାଇଁ ଦି ହଜାର ରୁ ଅଧିକା ହିଁ। ଆଉ ମୁଁ ଯୋଉ ଘର ଟା ନେଇଛି ସେଇଟା ଦି ହଜାର ଆଉ।
ହଁ ହଁ ତା ସହିତ ଇଲେକ୍ଟ୍ରିକ ବିଲ୍ ନା ସେଇଥିରେ ଇଲେକ୍ଟ୍ରିକ ବିଲ୍ ଯାଉଛି ହାରି। ଆଜ୍ଞା ତାହେଲେ। ପାଣି ସେପଟରେ ପାଣି କେମିତି ଦିଆ ମାନେ।
ହଁ। ପାଣି ପିଇବା ପାଣି କୁଅ ସୁବିଧା କରିଦେଇଛନ୍ତି ମାଲିକ।
ହଁ ତ ସବୁଦିନି ଆ ଆପଣ ଅ ମିସ୍ ଯନ୍ତ୍ରପାତି ବ୍ୟବହାର କରିକି। ପାଣି ଉଠ ୟୂଜ
ହଁ ହଁ ପାଣି ଟା ବ୍ୟବହାର କରୁଛି ହଁ ଯନ୍ତ୍ରପାତି ସାହାଯ୍ୟରେ ହିଁ ପାଣି ବ୍ୟବହାର। କରୁଚି।
ତାହେଲେ ଏଇ ଯୋଉ ରିସେଣ୍ଟ ଏ ଗତ କିଛି ଦିନ ତଳେ। ପାଗ ‌କେମିତି ଥିଲା ଆପଣଙ୍କର ସେଇ ଏରିଆରେ।
ଆମର ଏପଟେ ଗତ ଦି ଦିନ ତ ଖରା ପାଗ ହିଁ ଥିଲା। ଖରା ଜୋରିଆ ହଉଥିଲା ଏଇ ଦି ଦିନ ଖରା ଜୋରିଆ ହେଇଛି ଭାଇ।
ହୁଁ।
ହୁଁ ଏଇ ଜମି ଗୁଡାରେ ଯେତିକି ସବୁ। ଚାଷ ପାଇଁ ହଁ ଜମି ଗୁଡା ଯେତିକି ସବୁ ଚାଷ ଇଏ କରା ହେଇଥିଲା ଏଇ ଯୋଉ। ତଳି ବୁଣା ହେଇଥିଲା ଧାନ ଦୀ ସେଗୁଡା। ପାଣି ପାଉନଥିଲା ପାଣି ହେଇ। ପାରୁ ନଥିଲା ଆଜି ଟିକେ ବର୍ଷା ହେଇଛି ସେଇଥିରେ କଣ ହବ ଏଇ ଅଳ୍ପ ଟିକେ ବର୍ଷାରେ। ଚାଷୀ ମାନଙ୍କ ମନ ଦୁଃଖ।
ଆଉ ତାହେଲେ ଉଁ ଆଉ ସବୁ ଭଲ ତ ଭାଇ।
ହଁ ଭାଇ ହଁ ପୁରା ଦେହ ପାହ ଠିକ ଅଛି। ଏଇ ଛୋଟିଆ ଆଘାତ ଯାହା ହେଇଛି ସେତିକି ନହେଲେ ବାକି ସବୁ ଦେହ ପାହା ଠିକ ଅଛି।
ତାହେଲେ ଆପଣଙ୍କ ସେ ଯୋଉ କୂଅରେ କେତେ ହବ ଉଁ ପାଣି ଅଛି। ପାଣି ସଫିସେଣ୍ଟ ରହୁଛି ନା।
ହଁ ପାଣି ସଫିସେଟ୍ ରହୁଛି ବାଲଟି ଆଉ ରସି ର ସାହାଯ୍ୟରେ। ରେ ପାଣି ଟଣା ହଉଛି ଆଉ ମଟୋର ସୁବିଧା ନାହିଁ। ପାଣି କିନ୍ତୁ ପାଖ ଇଏ ମାନେ ବହୁତୁ। ଉପରେ ଅଛି ଗୋଟେ କୋଡି ମାନେ ଦଶ ଫୁଟ ଦଶ ପାଞ୍ଚ ସାତ ଫୁଟ ଭିତରେ ପାଣି ଅଛି ଆଉ। ଯାହା ଦ୍ୱାରା ଅଧିକା ପରିଶ୍ରମ କରିକି ପାଣି ଟାଣି ପାରୁନୁ।
ସଫିସିଏଣ୍ଟ ପାଣି ରହୁଛି ଆମର ଏଇ ପାଖରେ ଆମର ଏଇ ଏରି ଜାଗାରେ ଆମର ଯୋଉଠି ଘର ଅଛି ସେଠି ପାଣିର ବହୁତ ଅସୁବିଧା ଏବେ ଦେଖାଯାଉଛି। ପଛପଟେ ଆମର ନଦୀ ଅଛି ହେଲେ ବି ଏଇ ଖରା ଦିନେ ହେଇଯାଉଛି କଣ କି ସେ ପୁରା ଶୁଖି ଯାଉଛି ଯେହେତୁ ବର୍ଷା ବି କମ ରହୁଛି ପାଣିର ବି ଅଭାବ ଦେଖା ଯାଉଛି। ତ ଆମର ଏପଟେ ଉଁ ଆମର ଅ ଦିଟା କୂଅ ଖୋଳା ସରିଲାଣି। ଦିଟା ବୋରିଂ ଖୋଳା ସରିଲାଣି। ପାଣିର କିନ୍ତୁ ପୁରା ବହୁତ ଘୋର ଅଭାବ
ସମସ୍ୟା ଟା ବହୁତ ଅଛି ତାହେଲେ ସେପଟ କହୁଛନ୍ତି।
ହଁ ମୁଁ ଏଇଥାଇ ଆପଣଙ୍କୁ ପଚାରିଲି ଯେ ଆପଣଙ୍କ ଏ ସ୍ ଜାଗାରେ କେମିତି ପାଣି କଣ ସୁବିଧା କେମିତି। ସେଠି କୋଉ ନଦୀଫଦି ଅଛି ନା ନାଇଁ ପାଖେରେ।
ଏବେ ସେତିକି କାଇଁ ନାଇଁ ସେ ଆମ ମାଲିକ କୁଅଁ ଟେ ଖୋଲି ଦେଇଛନ୍ତି ଏବେ ମଝିରେ ଯୋଉ ବର୍ଷା ଟା ଆସ ଲା ଏ ପନ୍ଦର ଦିନ ତଳେ ତା ଭିତରେ ପାଣିର ଅସୁବିଧା ଟା ତ ସମ୍ମୁଖୀନ ହେଇଥିଲୁ କିନ୍ତୁ ଏବେ ଯୋଉ ମଝିରେ ପନ୍ଦର ଦିନ ତଳେ ଯୋଉ ବର୍ଷାଟା ହେଇଥିଲା ସେ ବର୍ଷାରେ କୂଅ ପାଣି ଉପରକୁ ଉଠି ଯାଇଛି ତ ଏବେ କାହିଁ ସେ ଅସୁବିଧାର ସମ୍ମୁଖୀନ ହେଇନୁ ଆଉ ହୁଁ।
ତାଲେ ଆଉ ରାତିରେ ଆଜି କଣ ସେଇ ସକାଳେ ଯାହା ରୋଷେଇ କରିଥିଲେ ଆପଣ ଖାଇବେ ନା ଆଉ କଣ ରୁଟି ଫୁଟିଏଇ ତରକାରୀ କରିବେ।
ତ ରୋଷେଇ ସକାଳୁ ଯାହା କରିଥିଲି ଏଇ ଗୋଟେ ବେଳା ହିଁ ରୋଷେଇ କରି ଖାଉଛି ଏବେ ସନ୍ଧ୍ୟା ବେଳ ଦେଖ ଖୀ ସନ୍ଧ୍ୟା ବେଳୁ ସାଙ୍ଗମାନେ ଆସିବେ ବୋଲି କହୁଛନ୍ତି ତ। ତାଙ୍କ ସହିତ ମିଶିକି ଛୋଟ ଭୋଜିଟେ କରିକି ଖାଇଦଉ ବୋଲି ଭାବୁଛୁ ଆଉ। ସେମାନେ କହୁଛନ୍ତି ତ ତମ ହଁ ତମ ରୁମ୍ ଆଡେ ଯିବା ବହୁତ ଦିନ ପରେ ଦେଖା ସାକ୍ଷାତ ହେଲେ ଛୁଟି ପରେ ଖରା ଚୁଟି ପରେ ତ ଛୋଟ ଭୋଜି ଟେ କରିବା।
ଏଇ ଛୁଟି ରେ ସବୁ କଣ କଣ କଲ, ବୁଲାବୁଲି କରିବାକୁ ଯାଇଥିଲେ କୁଆଡେ?
ହଁ ଛୁଟିରେ ରଜ ରଜରେ ବହୁତ ମଜା କରିଛୁ।
ଉଁ ହୁଁ।
ରଜରେ ସାଙ୍ଗମାନଙ୍କ ସହିତ ମିଶିକି ଗାଁ ର ହଁ ଗାଁ ର ଯେତିକି ସବୁ ସାଙ୍ଗ ମାନେ।
ବୁଲାବୁଲି କରି
ହଁ ବୁଲାବୁଲି କରିଚୁ ବୁଲାବୁଲି କରିଚୁ ଏଇ ପାଖରେ ଯେତିକି ଭଲ ଭଲ ଉଦ୍ୟାନ ଗୁଡା ଅଛି। ସେ ଉଦ୍ୟାନ କୁ ବୁଲି ଯାଇଥିଲୁ ସବୁ ସାଙ୍ଗ ମାନଙ୍କ ସହିତ ମିଶିକି ବାଇକ ରେ ଦୁଇ ଚକିଆ ଯାନର ବ୍ୟବହାର କରିକି।
ହଁ ହଁ।
ଏଇ ପାଖାପାଖି ଭଲ ଭଲ ଉଦ୍ୟାନ ଗୁଡା ବୁଲିଚୁ ଆଉ।
ଅ ହ।
ହୁଁ।
ଆଉ ଆମର ସେଇ ଏରିଆରେ ଏ ଭଲ କଣ ପରି ପନିପରିବା କଣ ମିଳେ?
ହଁ ଭଲ ପନିପରିବା ଆମର ଏପଟେ ମାନେ ଫୁଲକୋବି, ବାଇଗଣ, ଟମାଟର ଚାଷଟା ଏପଟେ ଅଧିକା ଭାଇ ତ ଏଇ ଗୁଡା ଏପଟେ ବୋହୁତୁ ଆଉ ଭରପୁର ମିଳୁଚି ଆଉ।
ହଁ ଯେହେତୁ ସେ ତାହେଲେ ସେପଟ ଏରିଆରେ ରୁ ଏ କୃଷ୍ ରିଆର ଭାଇମାନେ ଭଲ ଚାଷ ବାସ କରୁଛନ୍ତି। ଭଲ ଫସଲ ବି ଅମଳ କରୁଥିବେ ମୁଁ ଆଶା କରୁଛି। ଆଉ ତା ସହିତ ଆପଣ ମାନଙ୍କୁ ପାଣିର ସମସ୍ୟା ହଁ ଆମର ଏପଟେ କଣ ପାଣିର ଅସୁ ସୁ ସବୁ ରହୁଚି ସମସ୍ୟା ତ ତାପରେ ବି ଲୋ ଏ ତାପରେ ଯୋଉ ଉଁ ଯେହେତୁ ଆମର ବର୍ଷା ଦିନେ ଆମର କୃଷକମାନେ ଭାଇ ପାଣି ଉପରେ ନିର୍ଭର କରନ୍ତି ତ ବର୍ଷା ବି ବି ଯୋଉ ପରିବେଶ ଆମର ଯେମତି ଦେଖାଯାଉଚି ଦିନକୁ ଦିନ ତାପମାତ୍ରା ବଢିବା ଲୋକମାନେ ନିଜର ସ୍ଵାର୍ଥ ପାଇଁ ଯୋଉ ଗଛ କାଟିକି ସବୁ ସ୍ପଦା କରିକି ସେଥିରେ ଘର ହେଉ, କିମ୍ବା ରାସ୍ତା ଘାଟ ନିର୍ମାଣ ହେଉ, କଳକାରଖାନା ନିର୍ମାଣ ହେଉ ଏଇ ସବୁ କାରଣ ଦ୍ଵାରା ପରିବେଶ ସବୁ ପରିବର୍ତ୍ତନ ହେଉଛି ତା ଅନୁସାରେ ତା ମ ପ ଆମର ପାଣିପାଗ ଜଳବାୟୁର ବି ପରିବର୍ତ୍ତନ ହେଉଛି। ତ ବର୍ଷା ଯୋଉ ସମୟରେ ହବା କଥା ସେଇ ସମୟରେ ନହୋଇ ଅନ୍ୟ ଅନ୍ୟ ସମୟରେ ଯୋଉ ବର୍ଷାଟା ହେଉଛି ଯୋଉଟା କିି ବାଧା ସୃଷ୍ଟି କରୁଚି ଆମର ଫସଲ ଅ ଅମଳ କରିବାରେ ନା ନାଇଁ ତ ସେଇଥିପାଇଁ ଆମକୁ ଭବିଷ୍ୟତରେ ଆମକୁ ସଜାଗ ରହିବାକୁ ପଡିବ ସେ ଅନୁସାରେ। ଗଛ ପର ଯତ୍ନ ନେବାର ଅଛି ଗଛ ଲଗେଇବାର ଅଛି ନ ନାଇଁ।
ହାଲୋ।
ଓ ଭାଇ ହୋଉ ରଖୁଚି ଭାଇ।
ହାଲୋ।
ହାଲୋ।
ଭାଇ ଟିକେ ରଖନ୍ତୁ ମାଆ ଡାକିଲେ ତ ମୁଁ ଯାଇକି ଆପଣଙ୍କୁ କଲ୍ ବ୍ୟାକ୍ କରୁଚି।
ହୋଉ।